ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏଇ ବସିଛି ଆଉ।
ଆଉ କୋଶ୍ଚିନର ଯୋଉ ପ୍ରଶ୍ନ ଗୁଡା କହିଥିଲି ଆନ୍ ଡିସ୍କସନ କରିବା?
ହଁ ପଚାରୁନ।
ହଁ। ଅ ଓଡିଶାର କେଉଁ ସହରକୁ ମନ୍ଦିର ମାଳିନୀ ସହର କୁହାଯାଏ?
ଓଡ଼ିଶାର ଭୁବନେଶ୍ୱର ସହରକୁ ମନ୍ଦିର ମାଳିନୀ ବୋଲି କୁହାଯାଏ।
ଠିକ୍ ଅଛି। ତମେ କୁହ?
କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ଅଛି?
ସୂର୍ଯ୍ୟ ମନ୍ଦିର, ପୁରୀ ଜିଲ୍ଲାରେ। ଚିଲିକା ହ୍ରଦ କେଉଁ ପ୍ରକାର ର ହ୍ରଦ?
ଲୁଣି ପାଣି ଆଉ ଲୁଣି ପା ଲୁଣି ପାଣି ହ୍ରଦ।
ଠିକ ଅଛି।
ସାତପଡ଼ା କାହିଁକି ପ୍ରସିଦ୍ଧ?
ଅ ସାତପଡା ଇରାୱାଡି ଡଲଫିନ୍ ଦେଖିବା ପାଇଁ।
କଣ କହିଲେ?
ଇରାୱାଡ଼ି ଡଲ୍ଫିନ୍ ଦେଖିବା ପାଇଁ ପ୍ରସିଦ୍ଧ। ନନ୍ଦନକାନନ ନନ୍ଦନକାନନ ଜୀବ ଉଦ୍ୟାନ କେଉଁଠାରେ ଅଛି?
ଭୁବନେଶ୍ୱର ନିକଟରେ।
ଠିକ ଅଛି।
ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ?
ଶିମିଳିପାଳ ଜାତୀୟ ଉଦ୍ୟାନ ମୟୂରଭଞ୍ଜ ଜିଲ୍ଲାରେ।
ହୁଁ।
ଧଉଳି ଶାନ୍ତିସ୍ତୂପ କଣ ପାଇଁ ଜଣାଶୁଣା?
ଧୋଉଳି ଶାନ୍ତି ସୁପ କଳିଙ୍ଗ ଯୁଦ୍ଧ ପରେ ଅଶୋକଙ୍କ ବୈଦ୍ଧ ଧର୍ମ ଗ୍ରହଣ ସ୍ଥାନ।
ଠିକ ଅଛି। ଅ ଗୋପାଳପୁର ଅଂଶୀ କେଉଁ ଜିଲ୍ଲାରେ?
ଗଞ୍ଜାମ ଜିଲ୍ଲାରେ।
ଠିକ୍ ଅଛି।
ହୀରାକୁଦ୍ ଡ୍ୟାମ୍ କେଉଁ ନଦୀ ଉପରେ ଅଛି କହିପାରିବେ?
ମହାନଦୀ ଉପରେ ମହାନଦୀ ଉପରେ।
ଠିକ୍ ଅଛି ଆ
ତାରାତାରିଣୀ ମନ୍ଦିର କେଉଁ ପାହାଡ଼ ଉପରେ ଅଛି।
ଦେଖନ୍ତୁ ତାର ତାରିଣୀ ମନ୍ଦିର କୁମାରୀ ପାହାଡ଼ ଗଞ୍ଜାମ ଏରିଆରେ।
ଠିକ୍ ଅଛି।
ଦେଖନ୍ତୁ ଭାରତରେ କେଉଁ ରାଜ୍ୟକୁ ଭଗବାନଙ୍କ ନିଜ ଦେଶ କୁହାଯାଏ? କହିଲ?
ଅ ଭାରତର କେରଳ।
ହୁଁ।
ତାଜମହଲ କେଉଁ ସହରରେ ଅଛି?
କଁ କହଲେ?
ତାଜମହଲ କେଉଁ ସହରରେ ଅଛି?
ଆଜ୍ଞା ଆଗ୍ରାରେ ଅଛି।
ଠିକ୍ ଅଛି।
ମୁଁ ଆପଣଙ୍କୁ ଆଉ ଗୋଟେ କୋଶ୍ଚିନ୍ ପଚାରିବି କହିବେ?
ହଁ ପଚାର।
ଚାରିଧାମ ଯାତ୍ରାରେ କେଉଁ ଚାରୋଟି ସ୍ଥାନ ଅଛି। କହିପାରିବେ?
ଚା-ଚାରିଧାମ ଯାତ୍ରାରେ ଯେମିତି ବଦ୍ରିନାଥ୍ କେଦାରନାଥ, ଗଙ୍ଗୋତ୍ରୀ, ଯମନୋତ୍ରୀ
ଠିକ୍।
ଗୋଆର କେଉଁ ବିଚ୍ ସବୁଠାରୁ ପ୍ରସିଦ୍ଧ?
କଣ କହିଲେ?
ଗୋଆର କେଉଁ ବିଚ୍ ସବୁଠାରୁ ପ୍ରସିଦ୍ଧ?
ଗୋଆର କଣଗୁଟ୍ ବିଚ୍ ପ୍ରସିଦ୍ଧ
ହଁ ଠିକ୍ ଅଛି।
ଭଏସ୍ ଟିକେ କମ ଆସୁଛି ସୁଭାଜାଉନି ତ
ହଁ ସୁ-ସୁଭିଲା ହାଲୋ
ହଁ ଏବେ କୁହ।
ହଁ କୁହ।
କଣ କହିଲେ ଶୁଭା ଗଲାନି ଏଇଟା
ଦାର୍ଜ-ଦାର୍ଜିଲିଂ କେଉଁ ପାନୀୟ ପାଇଁ ବିଖ୍ୟାତ?
ଓ ଆଚ୍ଛା ଦାର୍ଜିଲିଂ ଚା ପାନିଅ ପାଇଁ ବିଖ୍ୟାତ ଅଛି।
ଠିକ୍ ଅଛି।
ମେଘାଳୟ କେଉଁ ସ୍ଥାନରେ ସବୁଠାରୁ ଅଧିକ ବର୍ଷା ହୁଏ କହିଲ?
ମେଘାଳୟର ମାସିନ୍ ରାମ୍ ବୋଲି ଗୋଟେ ଜାଗା ଅଛି। ସେଇ ସ୍ଥାନରେ ସବୁଠାରୁ ଅଧିକ ବର୍ଷା ହୁଏ। କାଶ୍ମୀରିର କାଶ୍ମୀରିର୍ ଡାଲ୍ ହ୍ରଦରେ କଣ ରହିବା ପାଇଁ ମିଳେ?
ଦେଖନ୍ତୁ କାଶ୍ମୀର୍ ଡାଲ୍ ହ୍ରଦ୍ଦରେ ହାଉସ୍ ବୋଟ୍ ରହିବା ମିଳେ।
ଠିକ୍ ଅଛି।
ରାଜସ୍ଥାନର ନୀଳ ସହର କେଉଁଠି ଅଛି?
ଅ ରାଜସ୍ଥାନ ର ନୀଳ ସହର ଯୋଧ୍ ପୁର୍।
ଠିକ୍ ଅଛି।
ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରର ଅସଲ ନାମ କଣ?
ଅମୃତସରର ସ୍ୱର୍ଣ୍ଣ ମନ୍ଦିର? ହର ମନ୍ଦିର ସାହେବ୍।
ହଁ ଠିକ ଅଛି।
ହଁ ମୁମ୍ବାଇର ପୁରୁଣା ନାମ କଣ ଥିଲା କହିଲ?
ମୁମ୍ବାଇ ର ବମ୍ବେ।
ଠିକ୍।
ଆଗରୁ ବମ୍ବେ ଥିଲା। ଏବେ ସେଟା ପର ପରେ ଚେଞ୍ଜ୍ ହେଇକି ମୁମ୍ବାଇ ହେଇଯାଇଛି।
ମୁମ୍ବାଇ ହେଇଛି ହଁ।
ଓକେ ତମେ କହିଲ ଆଇଫିଲ୍ ଟାୱାର କେଉଁ ଦେଶରେ ଅଛି?
ଦେଖନ୍ତୁ ଆଇଫିଲ ଟାୱାର ଅଛି ଫ୍ରାନ୍ସ ଦେଶରେ ଅଛି।
ଠିକ ଅଛି।
ହୁଁ। ଏବେ ତମେ କହିଲ ଗ୍ରେଟ୍ ୱାଲ୍ ଅଫ୍ ଚାଇନା କେତେ ଲମ୍ବା?
ଗ୍ରେଟ୍ ୱାଲ ଅଫ୍ ଚାଇନା ପାଖାପାଖି ଏଁ ପାଖାପାଖି ଏକୋଇଶି ହଜାର ଶହେ ଛୟାଲବେ କିଲୋମିଟର। ଲମ୍ବା।
ହୁଁ ଠିକ୍।
ପିରା ପିରାମିଡ କେଉଁ ଦେଶରେ ଅଛି କହିଲ?
ତ ପିରାମିଡ଼ ହେଉଚି ଇଜିପ୍ଟ୍ ଜିଲ୍ଲାରେ ଅଛି।
ଓକେ ଠିକ ଅଛି।
ଇଜିପ୍ଟି ହଁ ଇଜିପ୍ଟ୍ ଦେଶରେ ଅଛି।
ହଁ ଇଜିପ୍ଟ୍ ଦେଶରେ।
ହଉ ଆଉ ମୁଁ ଆପଣଙ୍କୁ ଗୋଟେ ଏବେ କ୍ୱେଶ୍ଚିନ ଟେ ପଚାରିମି କହିବେ?
କୁହ ପଚାର।
ବିଶ୍ୱର ସବୁଠାରୁ ଉଚ୍ଚ ଜଳପ୍ରତାର ନାମ କଣ?
ଓ ଏଇ କ୍ୱେଶ୍ଚିନ୍ ଟା ଏଞ୍ଜେଲ ଜଳପ୍ରପାତ। ଭେନ୍ ଜୁଏଲ୍ ରେ ଅଛି।
ହୁଁ।
ତମେ କହିଲ ଷ୍ଟାଚୁ ଅଫ୍ ଲିବର୍ଟି କେଉଁ ସହରରେ ଅଛି?
ଅ ଇ ନ୍ୟୁଜର୍କ।
କଁ ନ୍ୟୁୟର୍ ନ୍ୟୁୟର୍କ।
ନ୍ୟୁୟର୍କ ରେ ଅଛ ହୁଁ।
ହଁ।
ଧର ମୁଁ ଏବେ ଆଉ ଗୋଟେ ପଚାରୁଛି କହିବ?
ହଁ।
ଯେଉଁ ବିଶ୍ୱର କେଉଁ ସହରକୁ ସେଭେନ୍ ହିଲ୍ସରେ ସହର କୁହାଯାଏ। ସେଭେନ୍ ହିଲ୍ସ ର ସହର କୁହାଯାଏ। କହିଲ?
ଏହା ବିଶ୍ଵର ରୋମ ସହର। ରୋମ ବୋଲି ଗୋଟେ ସହର ଅଛି ସେ ସହର। କୁ ସେଭେନ ସେଭେନ ହିଲ୍ସ ହିଲ୍ସର ସହର କୁହାଯାଏ।
କଁ କହିଲେ?
କେ ମୁଁ କହିଲି ରୋମ ବୋଲି ଗୋଟେ ସହର ଅଛି ବିଶ୍ଵର ଯୋଉଟାକୁ ସେଭେନ ହିଲ୍ସର ସହର କୁହାଯାଏ। ତମେ କହିଲ ମାଚୁ ପିଚୁ କେଉଁ ଦେଶର?
ମାଚୁ ପିଚୁ।
ହଁ।
ମାଛ ପିଛୁ! ପେରୁ ଜିଲ୍ଲାର, ପେରୁ ଦେଶରେ ଅଛି ଆମ
ଠିକ୍ ଅଛି।
ଅଷ୍ଟ୍ରେଲିଆର ପ୍ରସିଦ୍ଧ ଅପେରା ହାଉସ୍ କେଉଁ ସହରରେ?
ଆ, ସିଡନୀ! ସିଡନୀ ବୋଲି ଗୋଟେ ସହର ଅଛି, ସେଇ ସହରରେ।
ହୁଁ, ହୁଁ।
ଆଚ୍ଛା, ଜାପାନର ସବୁଠାରୁ ଉଚ୍ଚ ପ୍ରବତ ପର୍ବତ କେଉଁଟା?
ଜାପାନାର
ହଁ।
ମାଉଣ୍ଟ ଫୁଜି।
ହଁ ଠିକ୍ ଅଛି।
ହୁଁ ଦୁବାଇର ବୁର୍ଜ ଖଲିଫା କେତେ ମହଲା ବିଶିଷ୍ଟ?
ଆ, ବୁଧୁ! ହଁ, ଶହେ ତେଇଶ। ମହଲା, ଶହେ ତେଷଠି।
ଠିକ୍ ହେ।
ଆଚ୍ଛା, ତମେ କହିଲ ପାସପୋର୍ଟ ର ଫୁଲଫର୍ମ କଣ?
ପାସ୍ପୋର୍ଟର
ହଁ।
ପାସ୍ପୋର୍ଟର କୌଣସି ଫୁଲ୍ଫର୍ମ ନାହିଁ, ଏହା ଏକ ଶବ୍ଦ।
ହଁ, ଠିକ୍।
ଭିଜ୍ଜା କଣ?
ଭିସା ହଉଛି, ଅନ୍ୟ ଦେଶକୁ କୁ ଯିବା ପାଇଁ ଅନୁମତି ପତ୍ର। ଆମକୁ ଯଦି କୋଣ ଆମ ଦେଶ ବାହାରକୁ ଯିବାର ଅଛି। ବିଦେଶ କୁ ଯିବାର ଅଛି, ତାହେଲେ ଆମକୁ ଆମକୁ ଅନୁମତି ଦରକାର। ଗୋଟେ ଅନୁମତି ପତ୍ର ମିଳିଲେ ଆମେ ବାହାରକୁ ଯାଇପାରିବା।
ହୁଁ।
ଆଛା, ତମେ କହିଲ, ଆଇ ଏ ଟି ଏ ର ପୁରା ନାମ କଣ?
ଇଣ୍ଟରନେସ୍ନାଲ୍ ଏୟାର ଟ୍ରାନ୍-ଟ୍ରାସପୋର୍ଟ
ହଁ, ଇଣ୍ଟରନେସ୍ନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ୍। ହଁ।
ହଁ
ଠିକ୍ ଅଛି। ହୁଁ, ବାକି ଆମେ ପରେ, ମୁଁ କଲ୍ କରିବେ। ଆମେ ଡିସ୍କସନ କରିବା ଓକେ?
ଓକେ! ଠିକ୍ ଅଛି।